ହ୍ୟାଲୋ
ହ୍ୟାଲୋ
ଆଜ୍ଞା ନମସ୍କାର
ପ୍ରଣାମ ପ୍ରଣାମ
କଣ କରୁଛନ୍ତି
ହେ ବସିଥିଲୁ ଟିକେ ଆଉ ଏଇ ବାହାଘରିଆ ପୁରା ହାଲିଆ ହେଇକି ଆସି ବସିଛି ଆଉ ଯାଇଥିଲ ତ ଟିକେ ବାହାଘର ଏଝିଅ ର ବାହାଘର ଥିଲା।
ଆଜ୍ଞା।
ଦେହ ନିଦ୍ରା ଦେହ କଣ ଶୋଇଥିଲ ଏଇ ଉଠିକି ଟିକେ ବଇଛି। ଘର ଫରେ ଖରିକିବି ବୋଲି ବହିଛି ଅଣ୍ଟା ଫଣ୍ଟା କଣ ହେଇଯାଉଛି।
ଆଉ ବାହାଘରେ କଣ ମଜା ମସ୍ତି
କୁହନା ବହୁତ ମଜା ମସ୍ତି। ସାଙ୍ଗସାଥି ପୁରୁଣା ସାଙ୍ଗସାଥି ସବୁ ଆଇଥିଲେ ସେ ସବୁ ବରଯାତ୍ରୀ ବି ଆଇଥିଲେ ତାଙ୍କ ସାଙ୍ଗରେ ମିଶିକି ନାଚିଲୁ। ଆଉ ଭୋଜି ଭାତ ସବୁ ହେଲା ଖାଇଲୁ ପିଇଲୁ ମଜା ବଢିଆ ହେଲା ସେ ମନ ନଥିଲା ଝିଅ ଟା ବିଦା ହେଲା ବେଳକୁ ବହୁତ କଷ୍ଟ ହେଲା। ଆଉ ମନ ହେଲାନି ସେଠି ରହିବାକୁ।
ଝିଅ ବିଦାଇଟା ବହୁତ ଦୁଃଖ ଦାୟକ ।
ଚିପୁଡି ହେଇକି କାନ୍ଦିଲା ସମସ୍ତଙ୍କୁ ଧରି କାନ୍ଦିଲା ଯେ କାନ୍ଦିଲା ଯେ କିଛି ତା ମେକପ୍ କିଛି ତା ଚୁଟି ଫୁଟି ତା ଏତେ ତ ଚୁଟି ବହୁତ ଲମ୍ବା ଚୁଟି ତାର।
ଆଜ୍ଞା। ହଁ।
ଆମର ଲାଷ୍ଟ ଝିଅ ସିଏ ଥିଲା ଆଉ ଘରଟା ଜମା ଭଲ ହେଇଲାନି ମୁଁ ଦାଦାଙ୍କୁ ନେଇକି ପଳେଇଲି।ଚାଲ ସବୁବେଳେ କ କହ ଏଟା ଦେବି ସେଟା ଦେବି। ଦାଦା କଲେ ମୁୁଡା ଘସା ଭଲ ମନ୍ଦ।
ହଁ ଝିଅ ଟା ଘରେ ଥିବ ସେ ପଳେଇଲା ପରେ ଯାହା ଘର ଲାଗିବ।
ଛି ଛି ସେ ଘର ଆଉ ଘର ଭଳିଆ ଲାଗୁଛି। ଆଉ ଆମର ଝିଅ ନାହାନ୍ତି ସଇଲ।
ଆସିଥିଲେ ନା।
ହଁ ସବୁ ଆଇଥିଲେ ସେ ବଡ ଭାଇଙ୍କର ଝିଅ ଚାରିଟା ପାଞ୍ଚଟା ସିଏ ଆଇଥିଲେ। ଆଉ ମୁଁ ତ ଯାଇଥିଲି ଆଉ ଇଏ ତ ଆମର ବିଦା ହେଇଗଲା ଆଉ କଣ ବନ୍ଧୁବାନ୍ଧବ ସବୁ ଆଇଥିଲେ ତା ମାଇଁ ଫାଇଁ ତା ଆଇ ତା ଆଇ। ହ ଆଉ ସବୁଆଇଥିଲେ ଆଉ। ମୋ ଭାଇ ଭାଉଜ। ଆସିଥିଲି ସବୁ ଲାଷ୍ଟ ଝିଅ ଆଉ।
ଓହୋ। ତା ପରଦିନ ତ ସ ସକାଳୁ ଯୋଉ ବର୍ଷା।
ହଁ ସେଇ ପୁଅଦୀଟା ପଳେଇ ଆସିଲେ ଭୁବନେଶ୍୍ୱର ଯିବେ ବୋଲି। ସେ ବର୍ଷାରେ ବେଶୀ ବର୍ଷା ଅବଶ୍ୟ ସିଆଡା ହେଇନି। ଆଉ ପୁଅ କୁ ଫୋନ କରିଥିଲି ସେ କହୁଥିଲା ଭଗବାନପୁର ପାଖରୁ ପକେଇଲା ବର୍ଷା ଭୁବନେଶ୍ଵର ଗଲେ ତ ଏଇ ଘରୁ ନେଇକି ରେନି କୋଟ ଦିଟା ଗଲେ।
ହଁ ପା ସେ ଆସିଲା ବେଳକୁ ବର୍ଷା ପ୍ରବଳ ମାନେ।
ସିଏ ସେ ଆଉ ଶୋଇଲେନି ସକାଳୁ ଉଠିକି ତ ବାହାଘର ସରି ନଥିଲା ସିଏ ଝିଅ ବିଦା ହେଇନଥିଲା ସଏ ପଳେଇଆଇଲେ। ତାଙ୍କର ସେ ବଡ ପୁଅର ଡୁଉଟି ଥିଲା ଦଶଟା ବେଳେ।
ଆଜ୍ଞା।
ଆଉ ସବୁଠୁ ମଜା ହେଲା ମୋର ଦିଟା ଯା ପୁତୁରା ଯାଇଥିଲି ଘରୁ। ଯାଇକି ଆମ ଘରେ ରାତ ରାତି ବାରଟାରେ ପହଞ୍ଚିଲି। ବରଯାତ୍ରୀ ବରଯାତ୍ରୀ ସବୁ ପ୍ରଶେସନ ଆମର ସବୁ ପଳେଇଥିଲୁ ଆମେ ବି ଭା ପଳେଇ ବୋଲି ଖାଲି ସେ ମୋ ସାନ ପୁଅ ଫୋନ କୁ ତ ସୁବିଲାନି। ମେସେଜ କଲା ଯେ ଭାଇ ହରିକା ଆଉଛନ୍ତି ବୋଉ ତୁ‌ ଥା ଘରେ । ତାପରେ ମୁଁ। ସେମାନଙ୍କ ପାଇଁ ଜଗିଥିଲି ଆଉ ସବୁ ଖାଲି ଏଇ ପୁଅ ପିଲା ଜଣେ ଦିଇ ଜଣ ଥିଲେ ନ ନେ ଆଉ ସମସ୍ତେ ପଳେଇଥିଲେ ବର ବି ପାଖାପାଖି ହେଇଥିଲା। ଆଉ। ଆଉ ସେ ଯାଇକି ବାର ବାରଟା ରାତିରେ ପହଞ୍ଚିଲି ଆରେ ବାରଟା ରାତିରେ କଣ ନା ଆଉ ଦି ତିନିଟା ବାହାଘର ଥିଲା ଆମେ ବୁଲି ବାଲିକି ଆଇଛୁ। ଆଉ ସେଇଆ କୁ ଭା-ମ ଟନ ଟା ଟିକେ ଆମର ବଢିଆ ହେଇଥିଲା। ମଟନ୍ ଟା ଟେଷ୍ଟ ବି ଲାଗୁଥିଲା। ସେ ମଟନ ଟିକେ ସମସ୍ତେ ଅଧିକା ଖାଇକି। ଯୋଉ ଝାଡା ହେଲେ। ତମେ କୁହନା। ତା ପରଦିନ ସମସ୍ତଙ୍କ ଦେହ ଖରାପ ହେଇଗଲା ଇଆଡେ ରାତି ଅନିଦ୍ରା। ଆଉ ସବୁ ସେଇଥିପାଇଁ ପଳେଇଆଇଲୁ ଘରକୁ ସବୁ ପଳେଇଆଇଚୁ ମୁଁ କହିଲି ଟିକେ ରେଷ୍ଟ ନ ନେଲେ ସେଠି ଆଉ ଶୋଇପାରିବୁନୁ ଆଜି ସବୁ ମିଠା ମୁଠି ତିଆରି ହବ। ଆଉ। ତା ପରଦିନ ସକାଳୁ ଖାଲି ପଖାଳ ମୁଠେ ମୁଠେ ଖାଇକି ପଳେଇ ଯାଇଛୁ ଆଉ ଘରକୁ ଫେର କାଲି ଯଦି ହବ ଯିବୁ ଆଉ ସେ ତ ଆଜି କହୁଛନ୍ତି ଆସ ରାତିରେ ମୁଁ ଏଇ ଗାଡିରେ ଗଲା ବେଳକୁ ମୋ ଅଣ୍ଟା କଣ ହଉଛି?
ହଁ କାଲି ତାଙ୍କ ଘରକୁ ଯିବ ଆଉ।
ଆଉ ସେଇଆ ଭାବୁଛି ଏଇଡେ ଆଡେ ପଳେଇବି କି ସେଇଆଡେ ଯିବି କଣ ଏ ଭାବୁଛି ଆଉ ଦେଖିବା କଣ କରିବା ଆଉ?
ହଁ ଟିକେ ଶୀଘ୍ର ନହେଲେ ପଳେଇବ ଆଉ।
ହଁ ଇଆଡେ ହଁ ସେଇଥିପାଇଁ ଯାଇନି ବୋଲି ଗଲା ମାନେ ଫେର ଏପଟ ସେପଟ ହେଲେ ଅଣ୍ଟା କଣ ହବ ମତେ କିଛି କାମ କିଛି ବି ନାଇଁ ଦାୟିତ୍ଵ ନାହିଁ। ଆରାମ ରେ ବସୁଛି ବସିଲେ କଣ ହବ ସେ ତ ହେ ଦେଖିକି ଏପଟ ସେପଟ ଦେଖିଲେ ବି ସେମିତି ଆଉ କଣ?
ଏଇ ଶବ୍ଦ ଶବ୍ଦ ହଉ। ତ ଗୀତ ଇଏ ସେ ମୁଣ୍ଡ ବୁଲେଇବ।
ହଁ। ତାପରେ ବାହାଘର ଭିଡ ସେ ବୋଉଟା ବୋଉର ତାରା ଦିଟା ଭଉଣୀ ଆଇଛନ୍ତି ଆଉ ସେ ଭାଉଛି ଆମର ଟିକେ ବଡ ଫ୍ୟାମିଲି ଚାରି ପାଞ୍ଚ ଭାଇ ସେ ଭାଇ ମାନଙ୍କର ସେ ତାଙ୍କ ସ୍ତ୍ରୀ ର କାର ଭଉଣୀ ଆଇଛି କାାର ମା ଆଇଛି କାାର ଭାଉଜ ଆଇଛି ସେମିତି ହେଇକି ମାନେ ଆମ ଘରେ ମିନିମ ଦୁଇଶହ ଖଣ୍ଡା ଭଳିଆ ଲୋକ କହିଛନ୍ତି ହେଲା ଏଷ୍ଟ ଲ କ ଦୁସ କଣ୍ଡେ ହଁ ସେଇଭଳିଆ ଆସେ ଆଉ କିଛି ମାନେ ତମେ ପଶିଯିବ କୋଉଠି ମାନେ ବାଟ ପାଇବନ ଯେ ମୁଁ କୋଉଠି ପଶିବି ଏକ ଦେ ଲୋକ ଫୁଲ ପୁର ସବୁ ଦେଖିବାଖହୁୁ ଘରେର ବି ବଉୁ ହେଲା କଣ ହ ପୁଲ
ହଁ ଲୋକ ବାହାଘର ଏବେ ସେ ହବ ଆଉ
ଟିକେ ବୟସ୍କ ହେଇଗଲେଣି ତାଙ୍କୁ ଟିକେ ଶୋଇବେ ବୋଲି ଖାଇବ ବୋଲି ତାଙ୍କୁ ପୁରା ଟିକେ ଗୋଟେ ରୁମ ପ ରିଜର୍ଭ ସେୁମରେ ଆମେ କାକୁ ପୁର ାରି ଦେଲୁ ଫ୍ୟାନ୍ ଫ୍ୟାନ୍ ସବୁ ରଖ ରଖ କରି ତାଙ୍କୁ ଟିକେ ରାତିରେ କବାଡ ଫଟଡ଼ ଦେଲୁ ସେ ଟିକେ ଶୋଇଲେ ମାନେ ଶୋଉ ନଥିଲେ ସଣ ଖଣ୍ଡି ଉ ବୁଢା ଲୋକ ସେଏ ବି କୋରାପୁଟରେ ଆସିଛନ୍ତି ଏ ବାହାଘର ସରିଲେ ଯିବେ ଆଉ ତାଙ୍କ ଦେହ ବି ଖରାପ ହେଇଯିବ ହଁ ଖରାପ ହେଇଯାଉ ବୁଡା ଣି ଅସି ଚୋରା ବୟାୀ ପଞ୍ଚାଅଶୀ ବର୍ଷ ଭିତରେ ହେଲାଣି ଏଜ୍ ଟା ଆଉ
ହଁ ଠିକ ଚ ହଣି ଔଷଧ ନାନ କୁଟିିକେ
ହଁ ତାପ ଲ ନା ଏତେ ଦୂର ବାଟ ଯିବେ ତାଙ୍କୁ ଟିକେ ରେଷ୍ଟ ନହେଲେ ସିଏ ଆଉ ଆଉ ଥରେ ଦେହଟା ବିଗିଡି ଗଲା ମାନେ ଆଉ ତାଙ୍କର କଣ ଅଛି କି ବୟସ। ତ ସିଏ ଆଉ ସମାଳିବେ। ସେଇଥିପାଇଁ ତାଙ୍କୁ ଟିକେ ଜଗି ରଖିବାକୁ ପଡିଲା।
ତାପରେ କେତେବେଳେ ଖରା କେତେବେଳେ ବର୍ଷା।
ହୁଁ ଭୋଜି ବି ଗାଧୁଆଳି ଟିକେ ଦେଲୁ ଆଉ ରାତିରେ ଗାଧୁଆ କରିଥିଲି। ବେଳେ ଭାତ, ଡାଲି, ମାଛ, ପୋଟଳ କରିଥିଲେ ଘର ପରିବାର ସବୁ ଖାଇବ ବୋଲି ଧର ଅଛନ୍ତି ଏତେ। ଶହେ ଦେଢ଼ଶ ଭଳିଆ ଲୋକ। ଲୋକଙ୍କ ପାଇଁ ଖାଇବାକୁ କରିଥିଲେ। ଆଉ ସେଇ ଗାଧୁଆ ଖାଇବା ଟିକେ ଦେଇଛୁ ଆଉ ରାତିରେ ଆଉ ତାଙ୍କୁ ଦେଲୁନୁ ଚୁଡା କଦଳୀ ଚକୁଡି ଟିକେ ଦେଲୁ ଆଉ ସାାଇଁସ ମାାଇଁସ ଦେଲୁନୁ।
ହଁ- ହଁ ରାତିରେ ଆଉ ହବ ନା ।
ଆଉ ବାହାଘର ସମସ୍ତେ ଯେମିତି ଝିଅ ବିିଦା ହେଇଯାଇଛି ଜଣେ ଜଣେ ଜଣେ ସବୁ ଖସିଲେ। ଆଉ ମତେ ବି ଭଲ ହେଲାନି ମୁଁ କହିଲି ଏ ଛାଡ ଚାଲ ପଳେଇବା।
ହଁ ତାପରେ ହଳଦୀ ମେହେନ୍ଦୀ ତାର ମଜା ପୁଣି ହଉ ତ
ହଁ ସିଏ ତ ନାଚ ସେଦିନ ମୁଁ ଆଉ ରାତିରେ ଯାଇପାରିଲିନି। ସେ ସବୁ ଭାଉଜ ହେରିକା ନାଚ ଆଛନ୍ତି ସେଉ ଆକୁ ଭିଡିଓ ଦେଖୁଥିଲି।
ଏ‌ ହେଁ ହେଁ।
ଏ ଛୁଆ ଟିକେ ଆସିବେ ବୋଲି ମୁ ଆଉ ଯା ବେଲେ। ଟିକେ ଆସିବି ଦେବେନି ସେ ଭାଉଜରରେ ସବୁ ନାଚୁଥିଲେ ସେ ଭିଡିଓ ଦେଖୁଥିଲି।
ସିଏ ବି ଅଲଗା ପ୍ରକାର ମଜା।
ହୁଁ ମଜା ବା କହିଲି ସବୁ ମଜା ଛାଡିଗଲା ଆମ ଝିଅ ଯେବେ ଗଲା। ଠିକ କୁହନା କୁହନା ସବୁ ମନ ପ ହେଇଗଲା ସବୁ କଲେ ଆଉ ଝିଅ ଅଛି ଏଇଥିପାଇଁ ଝିଅ ଜନମ କରିବନି। ପର ଘରକୁ ଜଣ ହବନାଇଁ। ଆମର ଗୋଟେ ସମାଜ ବିଧି ଅଛି। ବୋଲି ଖାଲି ପରଘର କୁ ପଠେଇବା କଥା ନ ପଠେଇବା କଥା ନୁ। ଭାରି ବାଧିଲା।
ହୁଁ।
ସମସ୍ତଙ୍କ ତଣ୍ଟି ସେଇ ଯୋଉ କାନ୍ଦିକି ବସ୍ ଯାଇଛି।
ଆପଣଙ୍କର ବି ବସ ଯାଇଛି।
ତଣ୍ଟି ବଜାଉଛି କୁହ ନା ଦେହ କଣ ହେଇଯାଉଛି ମୁଣ୍ଡ ଟାରେ ଗୋଟେ ଅଲଗା ପ୍ରକାର ଗୋଟେ ଚିନ୍ତା ଧାରା ଯାହାହଲେ ଛୁଆଟା ଯୋଉ କାନ୍ଦିଲା ବହୁତ କାନ୍ଦିଲା। ଚିପୁଟି ହେଇକି କାନ୍ଦିଲ ଯେ ସମସ୍ତଙ୍କ ମନ ଭାଙ୍ଗିଲା।
ହଁ।
ସେ ଯୋଉ ମନ କରିଛି ତ କାଲି ଦେଖିବା ଯଦି ହବ ଯାଇକି ବୁଲି ଟିକେ ଆସିବି ତ ଶାଶୁଘର। ନହେଲେ ଆଉ ଟିକେ ପଛରେ ତା ବା ଉଁ ତା ଶ୍ୱଶୁର ବି କହିକି ଯାଇଛନ୍ତି। ଆମେ ତ ପିଇସା ପିଇସି ହବୁ ଆଉ ସେ ସେଆକୁ ସେ ଜଇଁ ବି କହିଛି କହିଛି ଦେଇ ଆଉ ଯିବ ମୁଁ କହିଲି ତା ବାପା କୋଉଚନ୍ତି ଯଦି ହବ ଯିବା ନହେ ଆଉ କେତେବେଳେ ଅଲଗା ବେଳେ ନେ ଆଉ ଆଠ ଦିନ ଖଡେ ଛାଡିକି ସେ ଆଇଲେ ଝିଅ ଜୋଇଁ ନହେଲେ ଘରକୁ ଯିବା ନହେଲେ ତାଙ୍କ ଘରକୁ ଟିକେ ଯିବା ଭଲରେ ଆଉ କଣ କରିବୁ ଭାବିଛୁ ଆ ଦେଖିବାଆ ଆଉ କଣ ଯାହା ସୁବିଧା ହବ ତାହା କରିବୁ। ସେ ବି ସେ ଝିଅ ଜୋଇଁ ବି ବାହାରି ପୁଣୀ ଆସିବେ ବୋଲି କରୁଛନ୍ତି ଦେଇ ଆମ ଯିବୁ ଆଉ ଆସୁ ଖାଲି ଘର ବୁଲି ଆସୁ ଯିବୁ।
ହଁ। ସେ ଏବେ ଯାଇଛନ୍ତି ତାଙ୍କ ଘର ଫର ବୁଲି ସାରିଲା ପରେ ଆଉ ଆସିବେ ଆଉ।
ହୁଁ ଆସିବେ ସେ କୋରାପୁଟ ଟିକେ ଯିବେ କହୁଛନ୍ତି। ଭାଇ ଭାଉଜ ବାହା କରିଛନ୍ତି ତ ସେଠିକି ଯିବେ ଆମ ଘରକୁ ଆସିବେ କହିଲେ ବା ଆମେ ବାହାଘର ସରିଲେ ତମ ତମ ଘରକୁ ଯିବୁ ଥରେ ଥରେ।
ଦରମା ପ୍ରତିିବେଶରେ ଥରେ ମିଲ ଜଣଙ୍କର ଆଉ। ଯାଇ ବୁଲି
ଭଲ ଲୋକ ଗୁଡ଼ାକ। ଲୋକ ଭଲ ପିଲାଟା ବି ଭଲ ଦେଖିବାକୁ ବି ସୁନ୍ଦର ଟେ। ଆ ଦେଖି ଉ ଗୁଣ ବି ବହୁତ ଭଲ କୋଉଥିରେ କିଛି ନାହିଁ ସେଇବେଦି ରେ ମାନେ ଯାହା ଅସୁବିଧା ସୁବିଧା ହଉଥାଏ ପୁରା ବଢିଆ ସେ ମେନେଜ କରିଦଉଥିଲା ଜଣା ପଡୁଥିଲା। ଯଣା ପଡ଼ିଯିବନି ଗୋଟେ ଲୋ ପିଲାର ବେଭାର। ଭଲ ପିଲା ଟେ। ହଉ ଦେଖିବା କଣ ହଉଛି ତାଙ୍କର।
ହଁ।
ଆ ଡିମାଟ୍ ଫିମା ହଁ ଖାଇଥିଲି ଆ ମଙ୍ଗଳବାର ତ ଅରୁଆ ଆଉ ସାଧା ଆଉ ସେଇ ଅରୁଆ, ଡାଲମା ଖଟା।
ହୁଁ ହୁଁ। ଆଉ ତାହେଲେ କାଲି ଯିବେ ଆଉ।
ହୁଁ କାଲି ବୁଧବାର ଅଛି ଦେଖିବା ଆଉ ହଁ କାଲି ଯିବାକୁ ତ ବାହାରିଛି ପାଗ ଉପରେ ନିର୍ଭର ଯଦି ବର୍ଷା ବର୍ଷା ହେଲା।
ହଁ।
ସେଠି ଥିଲେ ହଁ ଠିକ୍ ଠିକଣା ନାଇଁ ତାପରେ ରିଟର୍ନ ଆମେ ଯାହାହଲେ ଘରକୁ ଆସିବୁ। । ଆଉ ଘରକୁ ଯିବିନି ଏଇଆଡୁଆଡେ ତା ଶଶୁ ଘରକୁ ଏଠିକି ପଳଆସିବ ମୋ ସୁରୁ ଭାବିଛି। ଆଉ ସେ ଯୋଉ ବର୍ଷ ପାଗ ଟିକେ ଦେଖିକି ଯିବି ଆ।
ଟନ୍ତିପୁରା ବସିଯାଇଛି। ନାଇ।
ଯାଉଛି ବସି ଯାଉଛି ମାନେ ଟାଣି ହେଇକି କଥା କହୁଛି ଫେରସେ ବସିଯାଉଛି। କଥା ବନ୍ଦ କରି ଦେଲା ବେଳକୁ ବସି ଯାଉଛି।
କାଲି ପଳେଇବେ ବୁଲିିବାଲିକି ପଳେଇ ଆସିବେ ଆଉ।
କଣ କହିଲ?
ଫୁଲ ବାହାର ବୁହୁରି କରିଲେ ଏ ପଳେଇବେ। ପୁଣି ପଳେଇ ଆସିବେ ଏଠିକି। ତି ଆଉ।
ଆଉ କାଲି କୁଆଡେ ସବୁ ଯାଇଥିଲ କଣ ଖବର ପାଉଥିଲି ଫୋନ କିଏ ଗୋଟେ କରିଥିଲା କୁଆଡେ ସବୁ ଯାଇଥିଲ?
କାଲି ଟିକେ ଯାଇଥିଲୁ ବୁଲିବାକୁ ଏଇ ଚନ୍ଦନେଶ୍ଵର ଗୁପ୍ତେଶ୍ୱର। ଆଉ ଗୋଖଣେଶ୍ଵର ଟିକେ ବୁଲିିବାଲିକି ଆସିଲୁ ଆଉ ସେ ଦିଦିଙ୍କର କାଲି ତ ବିବାହ ବାର୍ଷିକ ଥିଲା।
ହୁଁ ହଁ ଆମ ଝିଅକୁ ଫୋନ କରିଥିଲ ସେ କହୁଥିଲା। ଉହ୍।
ବୁଲି ବଲିକି ଆସିଲୁ ଟିକେ ଆଉ। ସକାଳ ତ ଯୋଉ ବର୍ଷା ହଁ ମଝିରେ ମଝିରେ ଟିକେ ବୁଲି ପଳେଇ ଆସିଲେ। ତେ ଭଲ ଲାଗିବ ଆଉ। କାଲି ଆମ ବି ବୁଲି ବାଲିକି ଚାରିଟାରେ ଆସିଲୁ। ଥିଲୁ ଆଉ।
ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ। ଯା ହଉ ଆପଣଙ୍କ ଝିଅରୀଙ୍କ ବାହାଘର ବିଷୟରେ ଆମେ ଟିକେ ଜାଣିବାକୁ ପାଇଲୁ।
ଆଉ ହଉ ଆଉ କେତେବେଳେ ସମୟ ଦେଖିକି ଫୋନ କରିବ ଆଉ।
ହ
ହଉ ରହିଲି ଆ।
ଆଜ୍ଞା ନମସ୍କାର।
ହଁ ନମସ୍କାର। ଆହା।